ହ।
ହଁ।
କଣ କରୁଚ?
ପରେ ମୁଁ ଏଇ ଖାଇକି ଶୋଇଛି ତମେ?
ଖାଇ ସେ କଥା ହଉନୁ?
ଓ ହୋ। ଆଉ ଖାଇବା ସରିଲାଣି?
ହଁ
ହ୍ୟାଲୋ।
ଆସିଲେ ଶୋଇବ ଆଉ।
ତମ ଝିଅ ପୁଅ ଶୋଇଲେ ନା।
ଙ୍ଖୁ ଙ୍ଖୁ।
ତ ଆଜି ଖାଇବାରେ କଣ କରିଥିଲ?
ହୁଁ। ହେଇଥିଲା ଡାଲି ହେଇଥିଲା, ପୁଟଳ ଆଳୁ ଭାଜିଥିଲି, ପନିର ପନିର୍ କରିଥିଲି, ରୁଟି କରିଥିଲି। ବନ୍ଧୁବାନ୍ଧବ ଆସିଥିଲେ ତ ସେଥିପାଇଁ।
ହ ହୋ। ଆହୁରି ବନ୍ଧୁବାନ୍ଧବ ଆସିବା ସରିନି।
ନାଁ ସରିନି ଆଉ ଅଛି କାଲି ଗୋଟେ ଦିନ ଅଛି ଦେଖିବା ଆଉ। କାଲି ଗୋଟେ ଦିନ ଆସିବ ହେଇଯିବ ଆଉ। କାଲି ବର୍ଷା ହେ ଆସିବନି ପୁଣି ରହିବ ବୁଧବାରକୁ।
ଦେଖ ତ ଅଛି ଦଶ ତାରିଖ ପର୍ଯ୍ୟନ୍ତ ବର୍ଷା ଅଛି।
ହୁଁ ଧାରା ଦେଖୀ ବନ ସବ ଆସତା।
ଆଉ ଗୋଟେ ବା ମାନେ ଆଇଁଶଖିଆ ବାରରେ ଆସିଲେ ଭଲ ନା ଗୋଟେ ଆଇଟମ କରିଦବ ସଇଲା। ଆଉ ଏମିତିରେ କଣ ସାଧା ହେଲେ ସାଧା ହେଲେ ଚାରି ପାଞ୍ଚଟା ଆଇଟମ୍ ଯାହାବି ହେଲେ କରୁଥିବ।
ହୁଁ। ଖାଇବା ତ ଆଉ ଖାଇବଉ।
ହଁ।
ଯାଇଲେ ହବ ଆଉ।
ହଁ।
ଆଉ କ କହୁଚ?
ଆଉ?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
କଣ କହିଲ?
ନା ଶୁଭୁନି ମତେ ତମର କଣ କ୍ଷୁଭ ସାରଣି?
ହଁ ଆମର ଖାଇବା ସରିଲାଣି।
ତମର କଣ ହେଇଥିଲା?
ଆମର ଆଜି ରୁଟି, ସୋୟାବିନୀ ଆଳୁ ତରକାରୀ।
ଓହୋ।
ଖାଇଥିଲୁ ଆଉ।
ହୁଁ।
ଆଉ ତମ ଆଡେ ବର୍ଷା କେମିତି କଣ ହଉଛି?
ହଁ।
ତମର ନେଟୱାର୍କ ଟିକେ ଅପଡାଉନ ହଉଛି। ତମ କଥା ଗୁଡା ଏ ତମ କଥା ଗୁଡା କିଛି ବି ଶୁଭୁନି ଅଛି ଅଛି।
ଓହୋ।
ଆଉ।
ଏମିତି ହଉଛି ଆଉ ରାତିରେ ବାହାରକୁ କୁଆଡେ ଯାଇହବ ନି।
ହଁ।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
ଆଉ ସବୁ କୁଆଡେ କୁଆଡେ ବୁଲିବାକୁ ଯାଇଛ? ସବୁ ମାନେ ଯେମିତି ଆମର ପୁରୀ କୋଣାର୍କ ତ ଏମିତି କୋଉ କୋଉ ଜାଗା ସବୁ ବୁଲିବା ପାଇଁ ଯାଇଛ?
। ଆପ ଯଉ ଯାଇୁ । ସାନ ଘାଗରା, ବଡ ଘାଗରା, ସେଠୁ ନୂଆପଡ଼ା ତ କଣ? କଣ?
ଓ ହୋ।
ବଜାର କୁ ଯାଇଥିଲୁ ବେଲ ବାଲରେ ତୁ କରିଥିଲୁ। ଦେଇଛୁ?
ହଁ ଆଚ୍ଛା।
ହଉ।
ବେଶୀ କୋଉଠି ଯିବାକୁ, ଟିକେ ବେଶୀ ଭଲ ଲାଗେ।
ତ ଭଲ ଶଣତି।
କେଉଁଝର ତ ଆମର, ମାନେ ଗଛଲତା ମାନେ ପ୍ରକ୍ ପ୍ରକୃତିର, କଣ? ପ୍ରକୃତିର ବରଦାନ କହିଲେ ଚଳେ ଆଉ।
ଇଛ କି, ଆମର ତ। ଏଟେ ତ ଆମର, ମାନେ ଯ ଗାଁରେ ଗ୍ରାମଦେବତୀ ସେମିତି ମାନେ ଆମର ତ ଘଟଗାଁ ସେ ହେଇଗଲା। ଯେତେବଳେ ଇଛା ସେତେବେଳେ ଯାଇପରିବ।
ଅ ତାପରେ ଆଗ୍ରୁ କଣ, ପ୍ରାୟ ଏତେ ବି ଲୋକ କେଉଁଝର ଆସନ୍ତିନି ତ ଏଇ ପାଖାପାଖି ଜିଲ୍ଲା। ଯେ ଆମର ଯାଜପୁର ହଉ, କି ଭଦ୍ର ବଦ୍ରକ୍ ହଉ କି ଆମର ଏଇ ବାଲେଶ୍ୱର ହଉ ଏମିତି ପାଖାପାଖି ଜିଲ୍ଲାରୁ ସବୁ ଆସୁଥିଲେ। ଏବେ ତ ମାନେ ଏ ଅ କଳାହାଣ୍ଡି, ମାଲକାନଗିରି ସେପଟରୁ ବି ଲୋକ ଆସୁଛନ୍ତି। ମାନେ ଆମର କେଉଁଝର ବୁଲିବା ପାଇଁ।
କେବଳ ମା ତାରିଣୀଙ୍କ ଦର୍ଶନ କରିବା ପାଇଁ। ତାପରେ, ଆମ କେଉଁଝରରେ ବହୁତ ଗୁଡାଏ ଜାଗା ଅଛି। ଇଏ ଯୋଉ ଆମ ଆମର କଣ ଜଳପ୍ରପାତ ଗୁଡା। ବୋ ହୁତ ସାରା ଅଛି।
ତା ମାନେ ଗୋଟେ। ଜଣେ ଚାହିଁଲେ ଗୋଟେ ମେ ଥରକ ଆସିବ, ସ ଦଶ, ପନ୍ଦର ଜାଗା ବୁଲିକି ଯାଇପାରିବ।
ହଁହଁ। ତାପରେ ବେଶୀ ଏଇ, ବର୍ଷା ଋତୁରେ ବୁଲିବା ପାଇଁ ଆସିବେ। ଯିଏ ବି ଯିବେ ବୁଲିବା ପାଇଁ। ସେଇ ଠିକ ମାନେ ଅନୁଭବ କରିପାରିବେ। ଆହୁରି ଏଇ ବର୍ଷା ଦିନରେ ଗୁଣ୍ଡିଞ୍ଚାଘାଇକି ଯିବ।
ଗୁଣ୍ଡିଞ୍ଚା ଘାଇକି ର ମାନେ କଣ କହିଲ? ସେ ଯୋଉ ଓପରୁ ଯୋଉ ପାହାଚ ଯାଏ ସେରା ବନ୍ଦ୍ ଥିବ ମାନେ ପାଣି ଏତେ ଜୋରେ ଆସୁଥିବ ତ ଆଉ ମାନେ ପୁରା ବନ୍ଦ ଥିବ। ଏ ସବୁ ଦେଖିବାକୁ ଟିକେ ଭଲ ଲାଗେ ବେଶି।
ହଁ ଏ ଯୋଉ ରେମାଳ ଡ୍ୟାମ୍ ହେରିଆ ସିଆଡେ ବୁଲିବାକୁ ଭଲ ଲାଗେ।
ହଁ। ହଁ। ଏଇ ବର୍ଷା ଦିନରେ ଯିବ ୱାଟର୍ ଫଲ୍ ଗୁଡ଼ା ମାନେ କିଏ ଆମର ଯେ ଯିବ।
ନା ବର୍ଷା ଦିନେ ଯିବେ ଯେ ଆମର୍ ପା ଛୋଟ ଛୁଆଙ୍କୁ ନେଇକି ଯିବୁ ଆମେ ବର୍ଷା ଦିନେ କଣ ଯାଇପାରିବୁ।
ହଁ ନାଇଁ କିନ୍ତୁ ମାନେ ଏଇ ବର୍ଷା ସିଯିନ୍ ରେ ଗଲେ ଠିକ୍ ମନେ ପାଣି ବି ପୁରା ଭର ଫୁର ଥିବ ତ
ସବୁଟା ଦେଖିବାକୁ କି ଭଲ ଲାଗେ ଏଇ ମାନେ କିଛିଟା ବି ଅନୁଭବ୍ କରିପାରିବ।
ହଁ ଆଉ ଖରା ଦିନରେ ଗଲେ କଣ ଅଛି? ସେ ତ ପାଣି ନଥିବ କୋଉଠି ମାନେ ଅଳ୍ପ ଅଳ୍ପ ପାଣି ଆସୁଥିବ।
କୋଉଠି କି ଯାଇଥିଲୁ ସେଇ କେଉଁଝର ଆଡେ କୁଆଡେ ଜାଇଥିନୁ ସେଇ ଦେବକୁଣ୍ଡ ନା କୁଆଡେ ସେଇଆ କହିଲେ କି ଯୋଉ ମୁଁ ନା କଣ କହ୍ କହିଲେ ସେପଟେ ବୁଲା ଆମେ ସେ ଭିତୁରୁକୁ ଯିବାକୁ କହୁଥିଲୁ ପାଣି କଣ ଝରଣା ଦେଖିବା ପାଇଁ ଜାନିନୁ ହେଟା କୋଉଠି? ସେ ମନା କଲେ ସେ କହିଲେ ନା ହେରା ପାଣିଆ ନା ଶୁଖିଲା କିଛି ନାହିଁ ହେଟି ଜାଆନା।
ଖରାଦିନରେ ଜିବ ମାନେ ସବୁ ଶୁଖିଲା ପାଇବ।
ହଁ ଏପ୍ରିଲ୍ ମାସରେ ଆମେ ଯାଇଚେ ନା ସେ ମନା କଲା କହିଲା ତୁ ଟୋଟାଲି ହେରା ଯାନି କିଛି ନାହିଁ ଏନା ଶୁଖିଲା କଣ ଦେଖିବ ଯାଇକିନା ଯାଆନି
ଚକର୍ ତୀର୍ଥ ଯାଇଚ ନା?
ନାଁ ଚକର୍ ତୀର୍ଥ ଯାଇନୁ।
ଚକର୍ ତୀର୍ଥ ଯିବ ସେଠି ମାନେ କଣ କହିଲ କଣ ମୋବାଇଲ୍ ରେ ନେଟୱର୍କ ହିଁ ଆସି ଦୁଇରେ ସେଠି ଯୋଉ ଅଛି ମାନେ ଯୋଉ ମନ୍ଦିର ଟା ମଠ ଟାଇପ ର। ତମେ ସେଠିକି ଯିବ ତ ମାନେ ଆସିବା ପାଇଁ ପଦାକୁ ଇଚ୍ଛା ହବନି ମାନେ ଏତେ ଶାନ୍ତିଲାଗିବ ହେଟି।
ଦ ମଙ୍କି ମଗ ଠାକୁର କଣ ହେଠି ଅଛନ୍ତି?
ମୁଁ ତ ପୁରା ଭିତରକୁ ଯାଇନି ଆମେ ଯାଇଥିଲୁ ଯେ କିନ୍ତୁ ମୁଁ ପୁରା ଭିତର ତରୁକୁ ଯାଇନି ଏଇ ମାନେ ମୁଁ ଖାଲି ସେ ପଦାରେ ବୁଲିକି ଆସିଥିଲି। ତାପରେ ସେ ଚକର ତୀର୍ଥ ମ ରେ ପାହାଡ଼ ଚଢ଼ିକି ଯିବୁ ସେଟି ଗୋଟେ ୱେ ସେ ଜଳପ୍ରପାତ ଅଛି। ଆଉ ସେଟି ମାନେ କଣ କହିଲ ଛୋଟ ଛୁଆଙ୍କୁ ନେଇକି ସେ ପାହାଡ଼ ଚଢ଼ିକି ଯାଇପାରିବନି। ଉ ଯିଏ ଖାଲି ପାଦରେ ହଁ ପଳେଇବ କିନ୍ତୁ ଚପଲ ମାଡିକି ଛୋଟ ଛୁଆ କଣ କରିକି ଯାଇପାରିବନି କାହିଁକି ନା ପାହାଡ଼ ଟା ସାଇଟ୍ ରେ ରାସ୍ତା ଟା ନା? ପୁରା ଛୋଟ ମାନେ କେବଳ ଗୋଟେ ପାଦ ପକେଇବ ତା ଆଗୁକୁ ଗୋଟେ ପାଦ ପକେଇବ ଏକା ସାଙ୍ଗରେ ଦିଟା ପାଦ ଗୋଟେ ଜାଗାରେ ଥୋଇ ପାରିବନି।
ଯେହେତୁ ସରୁ ରାସ୍ତା।
ଆମେ କେବେ ଯାଇନେ ସେଠିକି କିନ୍ତୁ ଶୁଣି ଆମର ଯାଇଥିଲେ କଣ କହିଲ ଯୋଉ ବୋଲବମ୍ ଟାଇମ ରେ ଯାଆନ୍ତିନି ନା ପାଣି ଭାର ଉଠେଇବାକୁ।
ହଁ।
ସେଇଟିକି ଯାଇଥିଲେ ମାନେ ଝରଣା ଆଉ ଏ ଭିଡ଼ିଓ କଲ୍ ରେ ମୁଁ ଦେଖିଦେଲି।
ଓହୋ
ମୁଁ ଯାଇ ନାଇ କେବେ ସେଠିକି ଆଉ ସେଠିକି ଗଲେ ବୋହୁତ ଠାକୁର ଅଛନ୍ତି ଭାବୁଛି ମୁଁ ତ ଜାଣିନି କିନ୍ତୁ ଭାବୁଛି
ଯେ ମୁଁ ବି ଠିକ୍ ରେ ଜାଣିନି ହେଟି ମାନେ କୋଉ ଠାକୁର ଅଛନ୍ତି କିନ୍ତୁ ସେ ଯୋଉ ମଠ ସେଟୀ ମାନେ ଜୀବନା ପଦାକୁ ବାହାରିବା ପାଇଁ ଇଚ୍ଛା ହବନି। ତାପରେ ସେଇଠି ବସିଥିବ ସେ ଯୋଉ ମନ୍ଦିର ଟାଇପ୍ ମାନେ ଯୋଉ ବେଢାଟାରେ ବସିଥିବ ମାନେ ଆମର କହନ୍ତି ଯେ ମୁଁ ମୂଷା ଗୁଡା ଅଛନ୍ତି ଜଙ୍ଗଲୀ ମୂଷା ଦେଖିଥିବ ସେ ବଡ ବଡ ମୂଷା ସିଏ ସବୁ ସେଇଠି ଏଠି ଖେଳୁଥିବେ ଯେ ଦେଖିବ ମାନେ ଇଚ୍ଛା ହବନି ଉଠିକି ଆସିବା ପାଇଁ।
ଯାଇଚ ଆମେ ଜା ଆମେ ତ ଯାଇନୁ ଆଉ। ଦେଖିଲ ଏଇ ବର୍ଷ ଯିବାକୁ ପଡିଲା ଟିକେ ଆଉ।
ହୁଁ ହୁଁ ଯାଅ ବୁଲିକି ଆସିବ ଟିକେ।
ସେ ଜାଗା ନା ମ କହନା ହଁ ସେଠି ଜୀବିତ ଆଉ କ୍ଷୀରଚୋରା ଗୋପିନାଥ, ପଞ୍ଚଲିଙ୍ଗେଶ୍ଵର ଦେଖିନୁ ନା ସେଥିପାଇଁ ପଳେଇଲ।
ହୁ ହୁଁ
ନା ନା ସେ ଯୋଉ ଆମେ କେଉଁଝର ଲାଇନ ଯାଇଚୁ ଏ ଘାଗର ସାନଘାଗରା ବଡ ଘାଗରା
ହଁ ଚକର ତୀର୍ଥ ଟା ତ କେଉଁଝରରେ।
ସେ ସେ ଯୋଉ ମାନେ ହଁ କେଉଁଝର ଯେ ଆମେ କିନ୍ତୁ ଏଇନା ସିଆଡେ ପଳେଇଥିଲୁ।
ଓହୋ!
ଅ ପଞ୍ଚଲିଙ୍ଗେଶ୍ଵର ସେମିତି ମାନେ ଏଇ ବର୍ଷା ହଉଚି ଏଇ ଟାଇମରେ ଯିବ ଅବଶ୍ୟ ଠା ଠାକୁରଙ୍କୁ ଦେଖିପାରିବନି ମାନେ ଯୋଉ ଓ ପାହାଡ ଭିତରେ ଯୋଉ ଅଛନ୍ତି ପଞ୍ଚଲିଙ୍ଗେଶ୍ଵର ଯୋଉ ପାଞ୍ଚଟା ଲିଙ୍ଗ ସେଇଟା ଅବଶ୍ୟ ଦେଖି ପାରିବନି
ପାଣିର ଯୋଉ କହିଲ ଢେଉ ହେଇକି ଆସୁଥିବ? ସେଇଟା କିନ୍ତୁ ଭଲ ମାନେ ଅନୁଭବ କରିବ। ହଁ ହଁ, ମାନେ ଯୋଉ ଉପରେ ଯୋଉ ଠାକୁର ଅଛନ୍ତି ତାଙ୍କୁ ଦର୍ଶନ କରିପାରିବ କିନ୍ତୁ ସେ ଯୋଉ କଣ କୁହନ୍ତି ମାନେ, ଏଇ ଠିକ୍ ବର୍ଷା ସିଜିନ୍ ର ଠିକ୍ ମାନେ ତା ଯୋଉ ଗଛ ପତ୍ର ବି ସେ ସବୁଗୁଡାକ ବି ଶାଗୁଆ ଦୁଶଥିବ
ହୁଁ
ତ ଦେଖିବାକୁ ଏଇ ସିଜିନ ରେ ଯିବ, ଯେତିକି ସବୁ ଜଳପ୍ରପାତ ଦେ ଯୋଉ ସବୁ ଏଇ ବର୍ଷା ଋତୁରେ ଯିବୁ, ଭଲ ଲାଗିବ ବୁଲିବାକୁ।
ହଁ ଅଁ
ଓ କଥା ଗୁଡା କିଛି ଶୁଭୁନି, କଣ କହିଲ ଆଉଥରେ
ହାଲୋ
ହଁ ଅଁ
ହୁଁ ଉଁ
ଆଉ ଆଉ କାଲି ତ ରବିବାର ଥିବ, ଛୁଆଙ୍କର ତ ସ୍କୁଲ ଛୁଟି
ହଁ କଣ କହ?
ହାଲୋ ହାଲୋ
ହାଲୋ
ମୁଁ କହିଲି ତମ ଭଏସ ଟା କଣ ସ୍ଲୋ ଶୁଭୁଛି, ତମେ ମାନେ ଡାଟା ନାହିଁ କି?
ଡାଟା ଅଛି
ମୁଁ କହିଲି ତମର ଗୋଟେ ନେଟୱର୍କ ପାଉନିକି?
ଆଉ ବାହରକୁ ଯାଇହବନି ଏମିତି ବର୍ଷା ହୋଉଛି, ଆଉ ରାତିରେ କୁଆଡେ ଜିମି ବାହାରି
ନାଇଁ, ବୋଧେ ନେଟ ସ୍ଲୋ ଅଛିକି କଣ? କଥା ଗୁଡା ମାନେ କ୍ଳିଅର ଶୁଭୁନି।
ହଁ ହଁ ଆ ବର୍ଷା ଋତୁ ରେ ତ ମାନେ ପ୍ରାୟ ସବୁଆଡେ ଦେଖିବ ନେଟୱାର୍କ ପ୍ରୋବ୍ଲେମ୍ ଯିବ।
ହୁଁ ଉଁ
ତା ଆଡୁ ଫୋନ କରିଦେଉଥିବ କିନ୍ତୁ ମାନେ ତମ କଥା ତାଙ୍କୁ ଶୁଭୁଥିବ, କିନ୍ତୁ ତାଙ୍କ ମୋ କଥା ତମକୁ କିଛି ଶୁଭୁ ନଥିବ।
ହୁଁ ହୁଁ
ଶୀତ ହୋଉଥିବ ଆଉ।
କଣ କହିଲ?
ସେ ଯିବେ ବିଜୁଳି କଣ ବିଜୁଳି ନେଲା ନା।
ଅ ହୋ।
ବୁବୁଲୁ